ହ୍ୟାଲୋ ହଁ ଶୁବୁଚି।
ଆଜ୍ଞା ଶୁଭା ଯାଉଛି।
ଆଜ୍ଞା ନମସ୍କାର।
ନମସ୍କାର ଆଜ୍ଞା କେମିତି ଅଛନ୍ତି ଆପଣ?
ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି।
ମୁଁ ସେଇ ବହୁତ ଭଲରେ ଅଛି ସବୁ ସେଇ ମହାପ୍ରଭୁଙ୍କର କୃପା।
ହଁ ବଡ଼ ଠାକୁର ମହାପ୍ରଭୁ। ତାଙ୍କର ଏବେ ଅଛି ଆଉ ତାଙ୍କର ପର୍ବଡ଼ା।
ହଁ ଆପଣ ଯାଉଛନ୍ତି ଦେଖିବାକୁ?
ନାଁ ମାନେ ପୁରୀ ଯିବା କଥା କହୁଛନ୍ତି କି?
ଆଜ୍ଞା, ଆଜ୍ଞା ପୁରୀ।
ବ ନାଁ ଏ ବର୍ଷ ତ ମୁଁ ଯାଉନି ମୁଁ ହେଲାଣି ମାନେ ଦି ତିନି ବର୍ଷ ପୂର୍ବରୁ ମୁଁ ଥରେ ଯାଇଛି ତାପ ପରଠୁ ଆଉ ଯାଇନି ଆଉ।
ସେଇ ମାନେ ସେ ସୁବିଧା ହେଇ ପାରୁନି ପୁଣି ଠାକୁରଙ୍କର ଡୋରି ଲାଗିଲେ ସେଡ଼ା ଯିବାକୁ ହବ ସେଇଭଳିଆ ଆଉ।
ଠାକୁରଙ୍କର ଡ଼ୋରି ଲାଗିଲେ ଯାଇପାରିବ ପୁରୀ ନହେଲେ ଯାଇପାରିବନି ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଠାକୁର ଡ଼ୋରି ଯଦି ଲାଗିବ ତାହେ ଆମେ ଯାଇପାରିବା ନହେଲେ ବିଲକୁଲ ବି ଯାଇପାରିବା ନାହିଁ ଆଉ ଆମେ ବସିକି ମିଚ ମାନେ ଶୁଖିଲାଟାରେ ମନ ଦୁଃଖ କରିବା ଯା ପାରିଲେନି ଇଏ ସିଏ।
ହଁ, ହଁ, ହଁ କିଛି ନା କିଛି ମାନେ ଏ ସୁବିଧା ହେଇପାରୁନି ଆଉ ଯିବା ପାଇଁ। କିନ୍ତୁ ଆଗକୁ ପ୍ରଭୁ ଯଦି କରୁଣା କରିବେ ତାହେଲେ ଯିବା ପୁଣି ଥରେ। ତାଙ୍କର ଦର୍ଶନ କରିବା ପାଇଁ ମାନେ ବହୁତ ଅଧିକ ବଲେ ତ ଏଇ ରଥ ରଥଯାତ୍ରା ଟାଇମ ରେ ଆଉ କାହିଁକି ନା ତାଙ୍କେ ବାହାରକୁ ଆସୁଛନ୍ତି ନାଁ।
ହଁ, ହଁ।
ଆପଣ ଯାଇଚନ୍ତି କେବେ?
ନାଇ ମୁଁ ବି କେତେବେଳେ ଯାଇନି ମୁଁ ବି ବହୁତ ଥର ମାନେ ଯୋଜନା କରିଛି ଯିବା ପାଇଁ କିନ୍ତୁ କଣ ନା କଣ ହେଇକି ରହିଯାଉଛି ସେଇଟା ଭାବି ନବାର ଅଛି ଯେ ଠାକୁରଙ୍କର ଡୋରି ଲାଗୁନାହିଁ।
ହଁ, ହୁଁ, ହୁଁ। ହଁ କିନ୍ତୁ ଲାଗିବ ଆଉ ଆଗକୁ ଯାଇକି ଆପଣ ନିହାତି ଯାଇକି ପ୍ରଭୁଙ୍କ ଦର୍ଶନ କରିକି ଆସିବେ।
ନାଇ ଏବେ ଯାଇଥିଲୁ ମାନେ ରଥଯାତ୍ରା ପୂର୍ବରୁ ଏବେ ଜଷ୍ଟ ଗୋଟେ ସାତ ସାତ ଦିନ ତଳେ। ପୁରୀ ଯାଇକି ଫେରିଯିବ, କିନ୍ତୁ ସେ ସେତେବେଳେ କିଛି ଜଗନ୍ନାଥଙ୍କର କିଛି ମାନେ ନୀତି କା, ସେ ନୀତି ଷ୍ଟାର୍ଟ ହେଇନଥିଲା ନା ଯେମିତି ୟା ଏବେ ହେଇଗଲା ସ୍ନାନ ପୂର୍ଣ୍ଣିମା ହେଇଗଲା।
ହଁ ଦେବସ୍ନାନ ପୂର୍ଣ୍ଣିମା ଥିଲା ଏବେ ସୋମବାର ଦିନ ବୋଧେ ହୁଁ।
ସୋମବାର ଦିନ ଥିଲା ତାପରେ ତା ପୂର୍ବରୁ ଆମେ ଯାଇଥିଲୁ ସାତ ଦିନ ପୂର୍ବରୁ ମାନେ ଆର ରବିବାରକୁ ଯାଇଥିଲୁ ଆମେ।
ଓହୋ। ଯାଉଛନ୍ତି ଯେ ଏମିତି କିଛି ମାନେ ପର୍ବପର୍ବାଣୀ ଟାଇପର ଏମିତି କିଛି ନଥାଉଛି ସେ ମନ୍ଦିରରୁ। କହୁଛନ୍ତି ତ ପ୍ରଭୁଙ୍କର ଖାଲି ଦର୍ଶନ କରିକି ଆସୁଛନ୍ତି ଆଉ।
ହଁ ପୁଣି ନା ଏଇ ଟାଇମରେ ଅଧିକ ଗହଳି ରହୁଛି, ଫ୍ୟାମି ପରିବାର ବି ମ ଧ୍ୟ ନେଇକି ଯାଇ ହବନି କି ସାଙ୍ଗମାନଙ୍କ ସହିତ ଗଲେ, ବହୁତ ସାଙ୍ଗମାନେ ଯାଇଥିବେ କିଏ କୁଆଡ଼େ ହଜି ହୁଜା ଯିବ କି କଣ? ବହୁତ ପ୍ରକାର ପ୍ରୋବ୍ଲେମ ରହୁଛି।
ସେଇୟା ସେଇୟା, କାହିଁକି ନା ବହୁତ ଅଲଗା ଅଲଗା ଦେଶଯାକର ବି ବହୁତ ଶ୍ରଦ୍ଧାଳୁ ଯାକ ସବୁ ଆସୁଛନ୍ତି। ତାପରେ ପୁଣି ଆମର ଆମ ଦେଶ ଭିତରରୁ ବି ବିଭିନ୍ନ କୋଣରୁ ସବୁ ଆସୁଛନ୍ତି। ସେଥିପାଇଁ ବହୁତ ଭିଡ଼ ରହୁଛି ନା ସେ ଜାଗାଟା ବି। ସେଇ ସେଇ ଜିନିଷ ପ୍ରତି ବି ଟିକେ ଧ୍ୟାନ ଦବାକୁ ପଡିବ।
ହଁ ଆପଣ ଯେମିତି ଜାଣିଥିବେ ଏବେ ମାନେ ଅଲଗା ଦେଶର ଲୋକମାନେ ବି ଆମର ଏଇ ପରମ୍ପରାକୁ ଆଉ ନିଜର ଭାବେ ଆପଣେଇ ନେଲେଣି ଯେମିତିକି ଆପଣ ଦେଖିଥିବେ ଆମେରିକା, ଇ ଇଜ୍ରାଇଲ୍, ଏଇଗୁଡାକ ଦେଶ ମଧ୍ୟରେ ମଧ୍ୟରେ ବି ଆମର ଏଇ ପରମ୍ପରା ରଥଯାତ୍ରା ମଧ୍ୟ ସେମାନେ ବହୁତ ଆଡ଼ମ୍ବର ସହିତ ପାଳନ କରୁଛନ୍ତି।
ହଁ ମୁଁ ଦେଖିଛି, ମୁଁ ଦେଖି ଚି ଭିଡିଓ ଯାକରେ ସେମାନେ ବି ସେଇଠି ବି ରଥଯାତ୍ରା ଯାକ ହଉଛି କିନ୍ତୁ କୋଉ କୋଉ ଦେଶରେ ହଉଛି ମୁଁ ସେତିକି ଏତେ ଭଲସେ ମୁଁ ସ୍ପଷ୍ଟ ଭାବରେ ଜାଣିନି କିନ୍ତୁ ଦେଖି ଛି ଆଉ ଅନ୍ୟ ଦେଶ ଯାକରେ ବି ହେଇଥାଉଛି ବୋଲି।
ହଁ, ହଁ ବହୁତ ଦେଶ ଏବେ ବହୁତ ମାନେ ଅଲଗା ଦେଶ ଗୁଡ଼ାକ ବିଦେଶ ଗୁଡ଼ାକ ସମସ୍ତେ ନିଜର ଅ ପରମ୍ପରା ଭାବେ ଆଡ଼ ଆ ମାନେ ଆପଣେଇ ନେଲେଣି ଯେମିତି ଆପଣ ଦେଖିଥିବେ ଏବେ ୟୁନେସ୍କୋ ହେରିଟେ ସାଇଟ୍ ରେ ଏ ଅଁ ଆମର ରଥଯାତ୍ରାକୁ ମାନେ ଗୋଟେ ମାନ୍ୟତା ମିଳିଚି।
ଆଜ୍ଞା।
ତ ସେଥିପାଇଁ ମାନେ ଏଇଟା କଣ ପାଇଁ ମାନ୍ୟତା ମିଳିଲା ନା ଯେମିତିକିି ଆମେ ଏବେ ରଥଯାତ୍ରାକୁ ସମସ୍ତ ଅ କଣ ଅଦର ମାନେ ସବୁ ଅଲଗା କଣ ଦେଶମାନେ ଆପଣେ
ହୁଁ
ସେଥିପାଇଁ ଆମକୁ ସେଇ ମାନ୍ୟତା ମିଳିଚି।
ଆଜ୍ଞା, ଆଜ୍ଞା, ୟୁନିସ୍କୋ ଲିଷ୍ଟରେ ଏଟା ଆଡ଼୍ ହେଲା କି ହୁଁ କହୁଛନ୍ତି ଏଇ ପର୍ବଟା? ହବ ବଧେ ବଢିଆ ତାହେଲେ ହଁ ଦୀପାବଳି ଆର୍ଟ ହେଲା ସେଇଟା ଜାଣିଛି ତାହେଲେ ଦୀପାବଳି ଆର୍ଡ଼ ହବା ପୂର୍ବରୁ ଆଡ଼୍ ହେଇଛି ନା ପରେ ଆର୍ଡ଼ ହେଲା ଏଟା।
ସେ ରଥଯାତ୍ରା ବହୁତ ପୂର୍ବରୁ ହେଇଛି ଆଜ୍ଞା।
ଓହୋ। ହଁ ଏତେ ବଡ ପର୍ବ ନା ପୁଣି ଏତେ ଜାଗାରେ ହଉଛି ବହୁତ ପୂର୍ବରୁ ହୋଇଥିବ ତାହେଲେ। ଓ ଭଲ ହେଲା ଆପଣ କହିଲେ ମୁଁ ଏ ବିଷୟରେ ମୋର କିଛି ଜ୍ଞାନ ନଥିଲା। ହଉ ଧନ୍ୟବାଦ୍।
ଆପଣ କେବେ ଆପଣ କେବେ ସେଇ ମହାପ୍ରଭୁଙ୍କର ମହାପ୍ରସାଦ ଖାଇଛନ୍ତି ଯୋଉଟାକୁ ଆମେ ଅବଡ଼ା ବୋଲି କହୁଛେ।
ନାଇଁ ଅଭଡା ତ ଖାଇନି କିନ୍ତୁ ସେ ଯୋଉ ଅଲଗା ପ୍ରସାଦ ଯାକ ମୁଁ ଖାଇଛି। ଅଭଢା ଖାଇନି ମୁଁ ଆଜି ଯାଏଁ। ଅଲଗା ମାନେ ସେ ଯୋଉ ଗୋଟେ ମିଠା ଟାଇପ୍ ର ଆସୁନି କି। ମି-ମିଠା ଜାଗ ଯୋଉ ବିଭିନ୍ନ ମିଠା ଜାଗ ଆସୁନି କି। ପ୍ରଭୁଙ୍କର ପ୍ରସାଦ ଯୋଉ ହଁ ହଁ ହଁ ହଁ।
ସେଗୁଡା ତ ବିଶ୍ଵପ୍ରସିଦ୍ଧ। ସେଗୁଡାକ ମଧ୍ୟ ବି ବିଶ୍ୱପ୍ରସିଦ୍ଧ।
ଓ ହୋ ହୋ ହୋ ବଢିଆ ବଢିଆ। ଖାଇଚି ଯେ ଅଭଡା ଖାଇନି ଆଉ। ଅଭଡା ଅଭଡା ମାନେ ସେ ଯୋଉ ଭାତ ତ। ଭାତ ଡାଲି ନା କଣ କହୁଚନ୍ତି?
ହଁ ସେଇ ଭାତ ଡାଲି ତେବେ ଆମେ ଯାଇଥିଲୁ ସେଇଗୁଡାକର ତ୍ ଆଗୁରୁ ଦାମ୍ ଥିଲା ତ ପଚାଶ ଷାଠିଏ ଟଙ୍କା ଥିଲା, ମୁଁ ତିନି ଚାରି ବର୍ଷ ତଳେ ଯେତେବେଳେ ଯାଇଥିଲି। ଏବେ ଯେତେବେଳେ ଗଲି ସେ ଗୋଟାକର ଦାମ୍ ହୋଇଯାଇଚି ଶହେ କୋଡିଏ କିମ୍ବା ଶହେ ଟଙ୍କା ଲେଖେ, ମାନେ ଯିଏ ଯେମିତି ଦରଦାମ୍ ଦେଖେଇଲା ସେଇଭଳିଆ ଦବାକୁ ପଡିବ କଣପାଇଁ ନା ମନ୍ଦିର ଭିତର ସେମାନେ ଯାହାବ ବି ମାଗିବେ ଆମେ ତାକୁ ଦବାକୁ ବାଧ୍ୟ।
ଓହୋ ଆଉ ଗୋଟେ ଜିନିଷ କଣ ହଉଚି କି ଯୋଉ ଯୋଉମାନେ ପୂଜା ପାଠ ସେମାନେ ବି ଟିକେ ବଢେଇ ଦଉଚନ୍ତି ଦର ଦାମ୍ ଯାକ।
ହଁ ହଁ।
ଦେଖିକି କରିବା କଥା ବେଶୀ ଅଧିକ କରିଦଉଚନ୍ତି ଆଉ ଲୋକମାନେ ନେବେ ତ କହିକି ପ୍ରଭୁଙ୍କର ପ୍ରସାଦ ଯେହେତୁ ବୋଲି।
ପ୍ରଭୁଙ୍କର ପ୍ରସାଦ ଯେତେ ପଇସା କହିଲେ ସମସ୍ତେ ନେବେ ସେଥିପାଇଁ ସେମାନେ ସେମାନେ ଯେତିକି ମାଗେ ସେତିକି ଦବା-ଦେଇପାରିବା ଆମେ।
ଆଜ୍ଞା ଆଜ୍ଞା ବଢିଆ ତାହେଲେ ହେ ଆପଣ ଖାଇଚନ୍ତି ବି
ତେବେ ଖାଇଲୁ ମୁଁ ଘର ପାଇଁ ପି ଧରିକି ଆସିଥିଲି।
ହଁ ହଁ ହଁ, ସମସ୍ତଙ୍କ ପାଇଁ?
କଣ୍ ନାଇଁ ଗୋଟିଏ ତାର ରହୁଚି ଯୋଉ ମାଟି ପାତ୍ରରେ ସେ ମାଟ୍
ଆଜ୍ଞା ଅଭଢା ହେଲେ ଅଭଡା କଣ ଘରକୁ ଦବାକୁ ଆସୁଚି କି ଖାଲି ସିଏ ଅଲଗା ପ୍ରସାଦ ଜେସିକିନା ଆସୁଚି।
ହଁ। ଅଭଡା ଟା ସେଇ ମାଟି ପାତ୍ରରେ ସେମାନେ ସେମାନଙ୍କୁ କହିଲେ ଯଦି ପ୍ୟା-ମାନେ ଆପଣ କହିବେ ଘର ପାଇଁ ନବାକୁ କି ଦୂର ବାଟ୍ ଟ ନେବାପାଇଁ ତାହେଲେ ସେମାନେ ତାକୁ ଛେ ମାନେ ସେ ମାଟି ପାତ୍ରରେ ଭରିକି ପୁରା ଭଲସେ ଦେଇଦେବେ।
ଓହୋ ଆଚ୍ଛା ଆଚ୍ଛା ତାହାଲେ ସେଇଟା ଭଲ ରହିବ ନାଇଁ କି କେ
ହଁ ସେଟା ମ-ଆପଣ ଦେଖିଥିବେ ଯେମିତି ଆପଣ ଆମର କଣ ନିର୍ମାଲ୍ୟ ହଉଚି କଣ ଭାତ ଭାତ ରୁ ଚାଉଳ ଚାଉଳ ରୁ ଭାତ।
ହଁ ହଁ ଆଉ ସେଇଠି ପରା ସେ ସେଇଠେ ମାନେ ଅ ସେ ଯୋଉ ଯୋଉ ହାଣ୍ଡି ଯାକ ଯୋଉ ବସା ହଉଚି ଉପର ହାଣ୍ଡି ଟା ମାନେ ଜଲଦି ହେଇଯାଉଚି ତାପରେ ଧୀରେ ଧୀରେ କି ନା ମାନେ ତଳ ହାଣ୍ଡି ଯାକ ହଉଚି ଏମିତି ଗୋଟେ ରହୁନି? ଯୋଉ ପ୍ରସାଦ ଯୋଉ ଭଗବାନଙ୍କର ତିଆରି ହଉଚି।
ଆଜ୍ଞା ମୁଁ ଶୁଣିଚି କିନ୍ତୁ କେତେବେଳେ ଦେଖିବା ଦେଖିନି। ତାମାନେ ସେପଟୁ ଦେଖିବାକୁ ମାନେ ପ କିନ୍ତୁ ସେପଟକୁ ଦେଖିବାକୁ ମାନେ ଯିବାକୁ ନିଜ ପରମିସନ ନଥାଏ ନା।
ହଁ ହଁ ହଁ ଓ ହୋ ହୋ ହୋ ହଉ।
ସେଇଟା ସେଇଟା ଜଦି ଆପଣ ଦେଖିଦେଲେ ତାହେଲେ ଆପଣ ନ-ଭାଗ୍ୟବାନ୍।
ଓହୋ। ସେଇଟା ଖାଲି ଇ ଇ ଇ ଅନ୍ୟ ଏମତି ସାଧାରଣ ଲୋକ ମାନଙ୍କୁ ସେ ତାହେଲେ ସେଇଟା ଦେଖୁନଥିବ। କାହିଁକି ବୋଲେ ସେଟା ତ ପ୍ରଭୁ ନିଜେ ରୋଷେଇ କରିଛନ୍ତି ନା। ସେଥିପାଇଁ ଆଜ୍ଞା କିଏ ବି ଦେଖିପାରିବେନି ବୋଧେ।
କଉ ଗୋଟେ ଗୋ ଟେ କୋଉ ଗୋଟେ ଗୋଟେ ଟାଇମରେ ସେଇଟା ଖୋଲା ରହୁଚି ସେଇ ଟାଇମରେ ଅନୁମତି ମିଳୁଚି ସମସ୍ତଙ୍କୁ ଯିବା ପାଇଁ। କିନ୍ତୁ ସେଇଟା କେତେବେଳେ ଖୋଲା ରହୁଚି କେବଳ ସେ ପୁରୀର ମାନେ ପାଖାପାଖି ଯୋଉ ଲୋକମାନେ ରହୁଛନ୍ତି ସେମାନେ ହିଁ ସବୁ ଜାଣିଛନ୍ତି।
ହଁ ସେୟା। ଆଉ ଯୋଉମାନେ ଦୂର ରହୁଥିବେ ଫୁଣି ଇ ଇ କିଏ ଯାଇପାରୁଥୁବ ଯାଇ ପାରୁନଥିବ। ସେୟା ବି ହଉଚି ନା କିଏ କୋଉ ଟାଇମରେ ଯି ଯିବ। ତ ସେଇ ଜିନିଷ ଦେଖିବା ପାଇଁ ସେଇ ସଠିକ୍ ଟାଇମ୍ ରେ ଗଲେ ହିଁ ଦେଖିପାରିବେ।
ସେମାନେ ବହୁତ ବର୍ଷ ହେଲାଣି ମାନେ ବହୁତ ବର୍ଷ ହେଲାଣି ସେ ମଠ ଗୁଡ଼ାକରେ ବାବା ମାନେ ରହିଆସଛନ୍ତି ସେମାନେ ବି ଜାଣିଛନ୍ତି ଭଲସେ ଭଲ ଭାବେରେ। ସେ ବାବା ମାନଙ୍କ ସାଙ୍ଗରେ ସମ୍ପର୍କ ରଖିକି ଲୋକ ମାନେ ପାଖାପାଖି ଯୋଉ ଲୋକମାନେ ଅଛନ୍ତି ସେମାନେ ବି ମାନେ ମାନେ ତାର ସୂଚନା ପାଇ ଯାଉଚନ୍ତି ଯେ ଏଇ ଦିନ ଖୋଲା ହବ ଏତିକି ସମୟରେ ଖୋଲା ହବ। ଆମେ ଏତିକି ସମୟରେ ଦର୍ଶନ କରିକି ଆସିପାରିବା କିମ୍ବା ଦେଖିକି ଆସିପାରିବା। ତ ସେଇମାନେ ସେଇ ସମୟରେ ମାନେ ଯୋଜନା ବନେଇ ଦଉସନ୍ତି ଆମେ ଏତିକି ଟାଇମରେ ଯିବୁ ଏମିତି ଧରିକି ଏମିତି କରିକି ଆସିବୁ।
ଆଜ୍ଞା ଆଜ୍ଞା ବହୁତ ବଢ଼ିଆ ତାହାଲେ। ମାନେ ଆପଣ ଆଉ ଏଥର ତାହେଲେ ଏଥର ରଥଯାତ୍ରା ଯିବେନି ଦେଖି ପୁରୀ?
ଏଥର ତ ରଥଯାତ୍ରା ବେଳକୁ ମୋର ପ୍ରତିଯୋଗିତା ମୂଳକ ପରୀକ୍ଷା ରହିଯାଉଚି। ତ ଏଇଥର ହୋଇପାରିବ ନାଇଁ କେବେ ବି ପସ ମାନେ ସମ୍ଭବ ହୋଇପାରିବ ନାଇଁ।
ଓହୋ ତାହେଲେ ପରୀକ୍ଷା ପାଇଁ ଟିକେ ଭଲସେ ଟିକେ ତାହେଲେ ପଢ଼ାପଢ଼ି କରନ୍ତୁ ଆଉ। ଆର ଥରକୁ ନହେଲେ ଯିବେ ହୁଁ। ଆର ବର୍ଷକୁ ଦେଖିବେ ଯିବେ ନହେଲେ।
ଦେଖିବା କଣ ସେଇ ଯୋଉ ରସ୍ ଆପଣ ଯେମିତି ଫ ପ୍ରଥମରୁ କହିଲେ ନା ଡୋରି ଲାଗିଲେ ସେ ଡୋରି ଲାଗିଲେ ସବୁ ସମ୍ଭବ ହେଇପାରିବ।
ହଁ ମୁଁ ତ ଯାଇପାରୁନି ଆଉଁ। ଗୋ ଗୋଟେ ଥର ଯାଇଥିଲି ଏବେଁ ଆଉ ତାପରଠୁ ଆଉ ଯାଇପାରୁନି। ମାନେ ସାଧା ଦିନ ବି ଯାଇପାରୁନି ମାନେ ରଥଯାତ୍ରା ବୋଲି ନାଇଁ ଏମତି ଇ ଇ ଖାଲି ବୁଲିବା ପାଇଁ ହେଲେ ଯାଇପାରୁନି ଆଉଁ।
ହଁ ହଁ ହଁ ସିଏ ତ ଜଞ୍ଜାଳ ମୟ ଜୀବନ ସବୁ।
ହଁ ହଁ। ସେଇଆ ଆମେ ତ ଉଁ ଖାଲି ବ୍ୟସ୍ତ ରହିଲେ ବ୍ୟସ୍ତ ବହୁଳତା ଜୀବନ ଆମର। ପଢ଼ାପଢ଼ି ଏତେ ସବୁ ଚାଲଚି ହଉ ମାନେ ସମୟ ବି ଆଉ କାଢ଼ି ହଉନି ଆଉ।
ହଁ ନିଜ ସେ ଜଁଝାଳ ମୟ ଜୀବନ ଭିତେରେ ନିଜ ପାଇଁ ଟିକେ ସମୟ କାଟିବେ। ମୋ ପଢ଼ାପଢ଼ି ଠିକ୍ ରେ ଠିକ୍ ସେ ଚାଲଚି ଦେଖିବା ଯି ତେବେଳେ ଯେତେ ପର୍ଯ୍ୟନ୍ତ ଫଳ ନ ଆସଚି ସେତେ ପର୍ଯ୍ୟନ୍ତ ପଢ଼ାର କି ଛି ମୂଲ୍ୟ ରହିବ ନାଇଁ ସମସ୍ତେ ଲୋକ କଣ ଦେଖିବେ?
ସେଇଆ ସେଇଆ ପରିଶ୍ରମ ଲୋକ ଦେଖିବେ ନାଇଁ ଖାଲି ସେ ଫଳା ଫଳ ହିଁ ଦେଖିବେ।
ପରିଶ୍ରମ କରୁଚ କେତେ କଣ କରୁଚ ସେଡ଼ା କେହି ଦେଖି ବିଲକୁଲ ବୁଝିବେ ନାହିଁ। ତମେ ରାତି ରାତି ଅନିଦ୍ର ରହିକି ପଢ଼ ଯାହା କରୁ ଚ କର କିନ୍ତୁ କିଲବିଲ ସମସ୍ତେ ଲୋକ ଶେଷରେ ଦେଖିବେ ଫଳ। କେମିତି ଆପଣଙ୍କର କଣ ଚାକିରି ହେଲା କି ନାହିଁ?
ହୁଁ ସେ ଲାଷ୍ଟ କୁ ଜଣେ ଜଣେ ଯାଇକି ପଏଣ୍ଟ ରା ବି କଟି ଯାଇଥାଉ। କିଛି ଆଉ ଲାଭ ନାହିଁ ଆଉ।
କଣ ମାନେ ଏବେ ଯେମିତି ପ୍ରତିଯୋଗିତା ଉମ ପ୍ର ତିଯୋଗିତା ବଢିଗଲାଣି ତ ଗୋଟିଏ ପୋଷ୍ଟ ପାଇଁ ହଜାର ଦୁଇ ହଜାର ପିଲା ରହିଯାଉଛନ୍ତି। ସେଇ ଭିତରେ ବି ଆମକୁ ପ୍ରତିଯୋଗିତା କରିବାକୁ ପଡୁଛି।
କରିବାକୁ ପଡୁଛି ହଁ ପରା ସେଇଥିପାଇଁ ସବୁ ଜିନିଷ ସବୁ କିଛି ଛାଡିକି ପୁରା ସେଇ ଗୋଟେ ଜିନିଷ ଉପରେ ହିଁ ନିଜକୁ ଡେଡି଼କେଟ କଲେ ହିଁ ସେଇଟା ହବ। ଏଇନା ବହୁତ କମ୍ପିଟିସନ ବହୁତ ହେଲାଣି ପିଲା ତ ଖାଲି ଦିନ ରାତି ପଢୁଛନ୍ତି ଆଉ।
ଆପଣ ଏବେବି ଦେଖିଥିବେ ଦିନ ରାତି ପଢିକି ମଧ୍ୟ ଗଧ ଭଳିଆ ଖଟୁଛନ୍ତି ପିଲାମାନେ। ତଥାପି ଫଳ ପାଇପାରୁନାହାନ୍ତି କଣ ପାଇଁ ନାଁ ଗୋଟେ ଗୋଟେ ଜାଗାରେ ପ ମାନେ କଣ ହେଇଯାଉଛି ସେମିତି ପୋ ମାନେ ପୋଷ୍ଟ ଗୁଡାକ ବିକ୍ରି ହେଇଯାଉଛି।
ଆଜ୍ଞା ଆଜ୍ଞା ସେଇ ଜିନିଷ ପାଇଁ ବି ପିଲାମାନେ ସବୁ ପରିଶ୍ରମ କରିକି ବି ପାଇ ପାରୁନାହାନ୍ତି। ହଉ ଠିକ ଅଛି ତାହେଲେ ଆଜ୍ଞା ମୁଁ ରଖୁଛି।
ଆଜ୍ଞା ଆଜ୍ଞା ନିଶ୍ଚୟ ଧନ୍ୟବାଦ।